ହାଲୋ।
ହାଲୋ।
ହଁ ମୁଁ କହିଲି ସୁଭିଲା ଭଏସ?
ହଁ ହଁ ଭଏସ୍?
ହ ହ କହୁନା କଣ କ
ଏଇ ଆମର ତ କଣ ସକାଳୁ ପହରୁ ବର୍ଷା ହଉଛି। ଅଛି ଯେ ସେ ଛାଡିବାର ନାହିଁ ନଉନି।
ଡେ ବର୍ଷା ହଉଛି ଆଉ ବର୍ଷା
ମାନେ କହିବାକୁ ଗଲେ ସକାଳେ ଆସିକି ହଁ, ସକାଳୁ ଟାରୁ ବର୍ଷା ହବା କଥା। କଥା କଥା ସେ ଭଲ କଥା ନୁହଁ, ସେ ହେଇଥିଲେ ତ ବାରଟା ବେଳକୁ ହବୁ। ଗୋଟେ ବେଳକୁ ହବ। ଚାରିଟା ।
ସମସ୍ତଙ୍କର ଅସୁବିଧା ପୁଣି ଅଛି ନା ଆଉ।
ତ ଭଲ ଲାଗେନି।
ହୁଁ
ତ ବର୍ଷା ହଉଚି, ମୁଁ ସକାଳୁ ଉଠିକି ଫାଷ୍ଟ ଗୋଟେ ପିଜୁଳି ଆଣିଲି। ତାକୁ କାଟିକି ସେଥିରେ ଲଙ୍କାଗୁଣ୍ଡ, ଲୁଣ ଗୁଣ୍ଡ ଗୋଳେଇକି ଖାଇଲି। ତାପରେ ମୁଢିରେ ମିକ୍ସଚର ଆଉ ପିଆଜ ଚ ବିଲାତି କଞ୍ଚାଲଙ୍କା ତେଲ ଏଗୁଡା ସବୁ ଗୋଳେଇକିନି ଖାଇକି ଏବେ ବସିଛି ଆଉ କିଛି ଇଚ୍ଛା ହଉନି କରିବାକୁ।
ଆଉ କଣ ଆଜି ଲେଇବୁ। ସେ ବାଡ଼ିିଟା ଇଏ ହେଇଯାଇଚି ମାଙ୍କଡ ବହୁତ ବଡ ଗଛ ଡେଙ୍ଗା ଗଛ ତ। ସେ ଯୋଉ ବହୁତ ସାରା ମାନେ କୋଡିଏଟା ଖଣ୍ଡେ ମାଙ୍କଡ ଆରେ କୋଡିଏଟା ଖଣ୍ଡେ ମାଙ୍କଡ ଖାଲି ହେଲା ସବୁ ବସିଯାଇଛନ୍ତି। ବସିକି ଖାଉଛନ୍ତି ଆଉ କିଏ ବର୍ଷା ହଉଛି ଝିପିଝିପି କିଏ ଯିବ ଗୋଡେଇବ କହିଲ। ବର୍ଷା ହଉଛି ନା। ଆସିକି ଖାଉଥିଲେ ଆଉ ନା ନା କେ ଡେଲି ଆରେ ସିଏ ଡେଲି ଖାଉଛନ୍ତି ସେଥିରେ କିଛି ନାହିଁ। ଖାଇକି ଗଧା କରୁଛନ୍ତି ମାନେ ଆମେ ଗୋଟେ ଖାଉନୁ କିନ୍ତୁ ସବୁ ସେ ଖାଉଚ
ମାନେ ତମର ସବୁବେଳେ ବୋଧେ ମାଙ୍କଡ ଆସନ୍ତି ନାଇଁ। ମୁଁ କହିଲି ତମ ଆଡେ ବୋଧେ ସବୁବେଳେ ମାଙ୍କଡ ଆସନ୍ତି। ହାଲୋ। ହାଲୋ।